ଦିଦି ନମସ୍କାର ଭଲ ଅଛନ୍ତି?
ହଁ ହଁ ଭଲ ଅଛି ତମେ?
ଦିଦି।
ହାଲୋ ଶୁଭୁଚି। ହାଲୋ।
ଭଲ ଅଛନ୍ତି ଦିଦି?
ହାଲୋ।
ହଁ ଦିଦି ଭଲ ଅଛ
ହଁ ଭଲ ଅଛି ଶୁଭୁଛି ନା।
ହଁ ଶୁଭୁଛି।
ହଁ ବୋଧେ ନେଟୱାର୍କ ଟିକେ ଇସୁ ଥିବ ତା ଆଜି। ମେଘ ପାଗ ହେଇକି ଅଛି ନାଇଁ କି?
ହଁ ହଁ।
ଓ ସେଥିପାଇଁ ଟିକେ ନେଟୱାର୍କ ଇସୁ ଆସୁଛି ଆଉ।
ଆଜ୍ଞା ଆଉ କଣ କରୁଛନ୍ତି?
ଏଇଠି ରୁଟି ବନେଇବାକୁ ଆସିଲେ ଏବେ।
ଆଛା ମୁଁ ବି ବସିଛି ଆଉ।
ଓହୋ ଖାଇଲ କି କଣ?
ନା ଖାଇନି।
ଇଭିନିଂ ସ୍ନାକ୍ସ କିଛି କରୁନ କି?
ହଁ ସନ୍ଧ୍ୟାରେ ଖାଇଥିଲି ମମୋଜ।
ବାସ୍ ହେଲା ତ ଆଉ ପିଲା ଯାହା ତ ସେ ମୋମୋଜ ରେ ବାଇଆ ଆଉ।
ହଁ ଆପଣ କଣ ଖାଇଥିଲେ?
ମୁଁ ଆଜି ସେମିଆ ଟିକେ କ୍ଷୀରି ବନେଇଥିଲି ଘରେ ମୁଁ ବାହାର ହଉ।
ବହୁତ ଭଲ କଥା। ବାକି ମତେ ଏତେ ବି ରୋଷେଇ ବୁଝିନି ତ ସେଥିପାଇଁ ମୁଁ କରିପାରନି।
ହୁଁ ନାଇଁ ମୁଁ ମାନେ ବୋହୁ ଦି ତିନି ବର୍ଷ ହେଲା ଆଁ?
ହଁ।
ଜମା ବାହାର ରଖାଉନି ତାପରେ ଏବେ ତ ପିଲା ଅଛି ନା ବ୍ରଷ୍ଟ ଫଡରେ?
ଆଜ୍ଞା।
ଆହୁରି ଖାଉ
ଓ ଆପଣ ଡକ୍ଟର ମନା କରିଥିବେ ବି।
ନାଇଁ ନାଇଁ ଡକ୍ଟର ମନା କରିବା ଆଗରୁ ମୁଁ ଛାଡି ଦେଇେଥିନି ତାପରେ ପିଲା ବ୍ରେସ ଫିଡ଼ ରେ ଅଛି କହିକି ଆମ ବୁଝିବାର ଅଛି।
ହଁ।
ସିଏ ବି ଆମେ ଯେଉଁଟା ଖାଇବୁ ସି ଖାଇବ ସେଇଟା। ଆମେ ନ୍ୟୁଟ୍ରିସନାଲ ଖାଇଲେ ସିଏ ବି ଆମଠୁ ସେଇ ନ୍ୟୁଟ୍ରିସନ୍ ପାଇବ।
ଆଜ୍ଞା।
ନାଇଁ ଖାଉନି ତ ଖାଉନି ଆଉ ଇଛା ବି ହଉନି।
ଠିକ ଅଛି।
ମେନ୍ ହେଲା ଇନଷ୍ଟାଗ୍ରାମରେ କେତେଟା ଭିଡ଼ିଓ ଦେଖିଦେଇଚି।
ଓହଃ ଆଜିକାଲି ତ ସେଇଟା ବହୁତ ଭଲସେ ମାନେ ଆମ କୁ ଇ ଅ ସବୁ ଶିଖଉଚି କହିବାକୁ ଗଲେ ବହୁତ ଭଲ ଭଲ।
ସେଇଟା ପରା। ଆଉ ଦେଖ କରିବେ ଜଣେ ମନା ନାଇଁ ମାତ୍ର ଭୋଗିବେ ତ ସମସ୍ତେ ନା। ଏବେ ଯେତିକି ଦୋକାନ ଅ ସିଙ୍ଗଡା ଭଣ୍ଡା ହଉ ଗୁପଚୁପ ହଉ ସମସ୍ତେ ତ ସେମିତି କରୁନଥିବେ ନା।
ନା।
ଜଣେ ଜଣେ ସଫାରେ ବି ତ ବିକୁଥିବେ ନା ମାତ୍ର ଜଣେ ସେମିତି ଖରାପ କାମ କରିବ ସମସ୍ତଙ୍କ କାମ ବୁଡେଇବ।
ହଁ ଠିକ କଥା।
ବୁଝନା ସେଇଟା ହଉଚି କଥା କଣ କରିବା।
ଆଉ ଘରେ ସମସ୍ତେ ଭଲ ଅଛନ୍ତି ନା?
ହଁ ହଁ ଭଲ ଅଛନ୍ତି। ତମର ଯାଇଥିଲ ଘୋରୁକୁ?
ହଁ ଘରୁ ଯାଇଥିଲି। ଏବେ ଏବେ ତ ଆହୁରି ଆଗରୁ ରଥଯାତ୍ରା ବି ଆସିବ ତ ଯିବି। ହଁ।
ଛୁଟି ମିଳୁଚି ଆଉ।
ହଁ। ଏବେ ଦେବସ୍ନାନ ପୂର୍ଣ୍ଣିମା କୁଆଡେ ଯାଇନଥିଲେ କି?
ପିଲା ପରା ଛୋଟ କୁଆଡେ ଯିବି। ଏତେ ବଡ ଶୀତଳଷଷ୍ଠୀ ଯାତ୍ରା ହେଲା ମୋ ମଈ ଶାଶୁଙ୍କର ଗାଁରେ ଯାତ୍ରା ଚାରି ଦିନର କଣ୍ଟିନ୍ୟୁ ଯା ଯାତ୍ରା ହେଲା ଗୋଟେ ଦିନ ଅପେରା, ଗୋଟେ ଦିନ ରଜ ନାଟ, ଗୋଟେ ଦିନ ଭାରତ ନୀଳା ଆଉ ଗୋଟେ ଦିନ ମହାପ୍ରଭୁ ଯୋଉ ବୁଲିଲେ।
ହଁ ହଁ ସବୁ ବେଶ ହଁ ସବୁ ବେଶ ପଡିଥିବେ ତା ସହିତ ନବଗ୍ରହ।
ହଁ ହଁ ବୁଲିଲେ ମୁଁ ଗୋଟେ ଦିନ ବି ଯାଇନି।
କି କପାଇଁ?
ପିଲା ଛୋଟ ସେ ଗହଳିରେ ସେ ସାଉଣ୍ଡରେ ତାଙ୍କର ଆ ଆ କାନକୁ ଇପେଟ କରିବନି?
ହଁ।
ଆଜିକାଲି ତ ଦେଖୁଚ ସବୁ ଜାଗାରେ ଡିଜେ ତାପରେ ଭାରତ ନିଳା ତା ଜଣା ଟ ଏ ଯାବ ଲଗେଇଲେ ମାନେ ସ୍ପିକର ଲଗେଇବେ। ଆଉ ପିଲକୁୁ ଲାଉଡ ସ୍ପୀକର ଏକ୍ସପୋଜର ଦ ଦିନେ।
ହୁଁ।
ସେଥିପାଇଁ ବୋଲି ମୁଁ ଯାଇନି ମୁଁ ଏମାନେ ସବୁ ଗଲେ। ମୋ ଶାଶୁ ମୋ ହଜବେଣ୍ଡ ମୋ ଶ୍ୱଶୁର ସବୁ। ଆଉ ମୁଁ ଏକଲା ଏଠି ପିଲା ଧରିକି କେମିତି ରହିବି ମୁଁ ପଳେଇଲି ମୋ ମା ଘରୁ।
ହଁ। ଆଉ ସେଇ ଯାତ୍ରାକୁୁ ଗଲିନି ଆଉ ଦେବସ୍ମାନ ପୂର୍ଣିମା କୁଆଡେ ଯିବ।
ହଁ।
ଏଇ ବର୍ଷ ସବୁ ସେମିତି ଆଜ୍ଞା ଛୋଟ ପିଲା ନା।
ହଁ।
ସେମିତି ଏଗା ଛାଡ଼ିଯିବ।
ହେଲେ ଏ ପୋଲିଓ ଦେଇଥିବେ ତ ଏବେ।
ହଁ ହଁ ସେଇଟା କହିବାକୁ ଯାଉଥିଲି ଏ ରବିବାର ଦିନ ଯାଇଥିଲି ପୋଲିଓ ଦେବାକୁ। ପୋଲିିବା ଦବାକୁ ଯାଇଥିଲେ। ତାଙ୍ଗ ଘରକୁ ଯାଇକି ଠିଆ ହେଇକିରି ଆସିଲି ଆଉ ସେଇଦିନ ଆସି ପାରିଲିନି ଆଉ ପିଲା ଛୋଟ କହିକି ଆଉ ପୋଲିଓ ଦବାକୁ ଆସିଥିଲି ବାହାରୁ ତ କଣ ଆସିଲି କହିକି ଗଲି ଠିଆ ହେଇକି ତାକୁ ମିଶିକିରି ଆଇଲେ ଆମର କଣ ମାଇଁ ଶାଶୁ ସ ମାଇଁ ଶ୍ୱଶୁର ଯୋଉ ମାନେ ମୋ ମାମୁଁ ଶ୍ୱଶୁର ଏମାନେ ବାପା ମାଆ ଲେଖାଏ।
ହଁ।
ମତେ ବାପ ମା ହେବେ ମୋ ହଜବେଣ୍ଡ କୁ ମାମୁଁ ମାଇ ହେବେ ମତେ ବାପ ମା ହେବେ।
ଆଉ ହଁ
ହେଲା ମାନେ ରିଲେସନ ସେମିତି ଆଉ। ବୁଝିଲ। ମାନେ ମାମୁଁ ମାଇଁ ମାନେ କଣ ଶାଶୁ ଶଶୁରକୁ ଆମର ମାମୁଁ ମାଇଁ କହିବା। ଆମ ଜାତିରେ ଶାଶୁ ଶ୍ୱଶୁରକୁ ମାମୁ ମାଇଁ କହିବା ତ ତାଙ୍କୁ ଯଦି ମାମୁଁ ମାଇ ମାନେ ଶାଶୁ ଶ୍ୱଶୁର, ତ ମତେ ମା ବାପା ତମ ଶାଶୁ ଶ୍ୱଶୁର ହେଲାନି।
ହଁ ହଁ।
ବୁଝିଲ ତ ମତେ ଦାଦା ଖୋଳି ଲେଖାରେ ହେବେ। ହଁ। ତ ତାଙ୍କେ ଟିକେ ଝିଅ ଭଳିଆ ଦେଖିବୁ ନାଇ ଡା ଡାକୁଥିବେ ସବୁରେ ଡାକିବେ ନ ଗଲେ ରାଗିଗଲେ ବା ଏଥର ମୋ ମାଇଁ ସାସୁ ମୁଁ କହିଲି ଖୁଡ଼ି
ହ
ଆପ କରିବି ଛୋଟ ପିଲାକୁ ଧରିକି ଯାଇପାରିବିନି ଆଉ ସେ ଯୋଉ ପର୍ଯ୍ୟନ୍ତ ବଡ ନ ହଉଛି ମହାରାଜ ସବୁ ବୁଲାବୁଲି ବନ୍ଦ।
ହଁ ପିଲା ଛୋଟ କୁ କିଛି ବି କରିହବନି।
ହଁ ତାପରେ ବାସ୍ ତାପରେ ଘର କାମ ବି କଣ କମ୍ ଅଛି ମୁଁ ପୁରା ହାଲିଆ ହେଇଯାଉଛି। କାଲି ତ ରାତିରେ ପୁରା ଜର ଜର ଲାଗିଲା ଖାଲି।
ଆଚ୍ଛା ମେଡିସିନ ନେଲେ କି ନାଇଁ।
ନାଇଁ ନାଇଁ ମେଡିସିନ କିଛି ନାଇଁ ଶୋଇଲି ସେ ଠିକ୍ ଲାଗିଲା। ସକାଳେ ଟିକେ ଲେଟ୍ ରେ ଉଠିଲି। ମୁଁ ଯେମିତି ହେଲେ ସକାଳ ଛଅଟା କ ଉଠିବି ରାତିରେ ଶୋଇଲା ବେଳେ ଘଣ୍ଟି ଦେଇଥାଏ। ତାପରେ ଦିନରେ ଶୋଇବିନି ଟିକେ ପାଠ ପଢୁଛି ତ।
ହୁଁ କଣ ପଢୁଛନ୍ତି କି?
ମାନେ ମୁଁ ଟ୍ରାଏ କରୁଛି ଏମିତି ଗମେଣ୍ଟ କମ୍ପିଟେଟିଭ୍।
ଆ ଠିକ ଅ
ତ ସେଇଟା ପାଇଁ ବୋଲି ମୁଁ ନିଜ ପାଇଁ ତ ଟାଇମ ଦରକାର ଆଉ ଉ ଘର କାମରେ ଟାଇମମ୍ ମିଳିବନି କି ସେ କାମ କମିବନି ମୋର ନିଦ ଟାଇମ ଟାକୁ ମାରିବାକୁ ପଡୁଚି ମୋତେ ଆଉ କଣ
ହଁ।
ମୁଁ ତ ଟାଇମ୍ ନାଗିବ ସେଇଟା କାଲେ ଯେ ଏତେ ଜୋରେ ମୁଣ୍ଡ ବଥା ହେଲା ଜର ଆଉ ଶୋଇପଡ଼ିଲେ। ପିଲାକୁ ମୁଁ କେବେ ଫର୍ମୁଲା କ୍ଷୀର ଦିଏନି ଏତେ। କଣ କରିବି କହିବି କାଲି
ଭଲ ନା ଏଇନା
ହଁ ପରା ସେଥିପାଇଁ ମୁଁ ଦିଏନି ରଖିଚି ଏମର୍ଜେନ୍ସିରେ କାଳେ କାଳେ ମୋର ପରୀକ୍ଷା ଫରୀକ୍ଷା କଥା ହଉଚି ନା କୁଆଡ଼େ ଯିବି ପରୀକ୍ଷା ଦେବ ତ ପିଲାକୁ ମୋର ଦି ତିନି ଘଣ୍ଟାରେ ତାକୁ ଭୋକ ହେଇଯିବନି। ସେଥିପାଇଁ ଗୋଟେ ରଖିଚି କିନ୍ତୁ ମୁଁ ଦିଏନି ମାତ୍ର କାଲି ରାତିରେ ମତେ ମତେ ଭଲ ଲାଗିଲାନି ଫର୍ମୁଲା ମିଶେଇକି ମୋ ହଜବେଣ୍ଡକୁ ଦେଇଦେଲି ମୁଁ ଶୋଇପଡିନି।
ଆପଣ ରୋଷେଇ କରି କରି କଥା ହଉଚନ୍ତି ନା କଣ? ଓ ହୋ ନା ଶବ୍ଦ ଶୁଭୁଛି ତ
ଓହୋ ହଁ ହଁ ଏଇ ଟିକେ ରୁଟି ଟା ବେଲୁଥିଲି ତ।
ହଁ ହଁ ହେ ହେଲେ ଆଜି କଣ ରୋଷେଇ କରଚନ୍ତି?
ଆଜି ଆଳୁ ଆଉ ମାଂସ ବଡ଼ି ଭାଜିଦେଲିି ଭଲରେ। ଭାଜିକି ତାରେ ଚଣା ସେଇଟିକି ସିଝେଇ ଦେଲି। ମିଶେଇଦେଲି।
ହୁଁ ଭଲ ହେଲେ ଭଲ ରୋଷେଇ ଆସୁଚି ଆପଣଙ୍କୁ।
ହୁଁ ମୋ ଶାଶୁ
ହୁଁ ହେଲେ ଆପଣଙ୍କୁ ଆସୁନେହିଁ ହୁଁ ହୁଁ।
କିନ୍ତୁ ଶିଖେଇଚନ୍ତି ସିଏ ମୋ ବାହା ହେଇକି ଚାରି ବର୍ଷ ହେଲାଣି ସବୁ ଟ୍ରେନିଂ ନେଇକିରି ଅଛି।
ଠିକ ଅଛି।
ସିଏ ଯେମିତି କଇବେ ସେମିତି ଏବେବି ସିଏ ଯେମିତି କଇବେ ସେମିତି ରାନ୍ଧିବାର ଅଛି। ଏମାନେ ସବୁ ସେମିତି ଖାଇ ଖୁଆଇକି ଅଭ୍ୟାସ ହଁ ହଁ। ଚାରି ବର୍ଷ ମାନେ ଦଶ ବାର ଯଉ ପର୍ଯ୍ୟନ୍ତ ଶାଶୁ ବଞ୍ଚିଚନ୍ତି ସେ ଯଉଟା ଯେମିତି ରାନ୍ଧ କଇବୁ ସେମିତି ହିଁ ରନ୍ଧା ହବ।
ହାଲୋ ଏ ତାଙ୍କେ ବି ଆଗୁରୁ ଅଛନ୍ତି ନା ଘରେ। ତ ସେଇଟା ହିଁ ରହୁଚି ହଁ।
ତାପରେ ତାଙ୍କ ପୁଅ କଣ ଖାଇବେ ତାଙ୍କେ ଜାଣିବେ ଆମେ କୋଉଟା କରିପାରିବା କଇବେ ମତେ ଏଇରା ପସନ୍ଦ ତରକାରୀ ଦରକାର ତାଙ୍କେ କନ୍ଦେଇ ଦେଇକି ଅଛନ୍ତି ନା।
ହଁ।
କଣ ଖାଇବେ ତା ହଁ ସେଥିପାଇଁ
ମୁଁ ମାନେ ମୋ ସାଙ୍ଗ ବି ତାଙ୍କେ ବି କହୁଥୁବେ କେବେ କଲ କରିବେ ତ ତାଙ୍କେ କହିବେ ନା ମୁଁ ଯେତବେଳେ ପଚାରିବି ନା କଣ ଆଜି ରୋଷେଇ କଲ? ନା ଏବେ ଯାଇ ରୋଷେଇ କରିନି ମୋ ଶାଶୁ ଆସି ଲେ କହିବେ କଣ ରୋଷେଇ କରିବାକୁ ତାପରେ ରୋଷେଇ ଆରମ୍ଭ ହବ ଆଉ।
ହଁ ଏଇଟା ତ ମୋର ବି ଥିଲା ଏଥିରେ ଏବେ ମୁଁ କଣ କରୁଚି ଛୋଟ ପିଲା ନା
ହଁ।
ମୋ ଶାଶୁଙ୍କ ଦେହ ଭଲ ନାହିଁ ସେ ଟିକେ ଉଠିଲାଳୁ ସକାଳେ ଲେଟ। ମୁଁ ତ ଉଠୁଚି ସାଢେ ସାତ୍ ହେଇଯାଉଚି ସିଏ ଟିକେ ଆଟଟା ହେଇ ଯାଉଚି। ମୁଁ ରାତିରେ ପଚାରିଦେବି। ସକାଳ ପରିବା ଫରିବା କାଟିଦେମି।
ହଁ ଏ ଆ ଆଗରୁ ବି ପୁରା ତିଆରି କରି ରଖିଥିଲେ ବହୁତ ଭଲ କଥା। ସାହାଯ୍ଯ ହେଇଯିବ ସକାଳୁ।
କାଇଁ ପିଲା କେତେବେଳେ ଉଠିବ କି ଜାଣିନି। ତାର କଣ ଶୋଇବା ଟାଇମ୍ ଫିକ୍ସ କି? କୋଉଦିନ ଶୋଇଥିବ ଯେ ଦିନ ଯାହା ଶୋଇଥିବ ଆରାମସେ ରୋଷେଇ ହବ। କୋଉଦିନ ଶୋଇବନି ଯେ ଶୋଇବନି।
ଉଁ, ଛୋଟ ପିଲା ଯାଅ ହୁଁ,।
ମୁଁ ଉଠିନେ
ସେଇଆ ହିଁ।
ହୁଁ।
ଆଉ କଣ କୁହନ୍ତୁ ଦିଦି?
ହଁ ଚାଲିଛି ରେ। ତୁମର କମ କଣ ହାଲଚାଲ?
ମୋର କଣ କହିବି ଆଉ ମଝିରେ ବାବାଙ୍କ ଦେହ ଟିକେ ଖରାପ ହେଇଯାଇଥିଲା।
ହଁ, ହଁ।
ଥିଲେ, ଦେଖିଲୁ ସବୁ ଇଞ୍ଜେକ୍ସନ୍ ଲାଗିଲା, ଏବେ ପାଣି ପାଗ ବି ଚେଞ୍ଜ ହେଇନି କି, ବାପା ଙ୍କ
ହଁ, ହଁ, ହଁ, ହଁ ଏଜ୍ ହେଇଯାଇଥିବ ନାଇଁ, ଆଜିକାଲି ତ ଚାଳିଶ ବର୍ଷରେ, ନାଇଁ ଏ ଚାଳିଶ ବର୍ଷରେ ତ ରୋଗ ପଳି ଆସୁଛି। ତ କମ ସେ କମ ଚାଳିଶ ତ ହେଇଥିବ ନା? ହଁ ଚାଳିଶରେ ତ ରୋଗ ପଳେଇ ଆସୁଛି ଆଉ।
ସେଇଟା ଏବେ ବର୍ଷା ମଝି ଝିରେ ଆରମ୍ଭ ହେବା ବେଳେ ପାଣିପାଗ ଚେଞ୍ଜ ହେଲାକୁ ଜର ହେଇଇଲା। ତ ଜର ହେବ ଲାଗି ଟିକେ ବେଶି ଦୁର୍ବଳ ହେଇଲେ। ସେଥିପାଇଁ ଆଉଥରେ ଆସିିକି ଦେଖିଇଦେଲୁ। ଇଞ୍ଜେକ୍ସନ୍ ସବୁ ଇଏ କଲା ପର ରେ ଟିକେ ଷ୍ଟେବଲ୍ ହେଲେ କେତେବେଳେ କହିଲେ, ଦି ଦିନ ପରେ। ଦି ଦିନ ପରେ ଟିକେ ଭଲ ଲାଗିଲା ଯେତେବେଳେ ଆଉଥରେ ଗଲେ ଆଉ।
ହଁ, ହଁ, ହଁ, ହଁ, ହଁ ହେନା ହେନା। ବିଜାହ ଉଁ, ବାପାଙ୍କୁ କଣ ହେଲେ ବିଜାର ଘରର ପିଲା ନା ସେ। ତାଙ୍କେ ଠିଆ ହେଲେ ଘର ବା ଠିଆ ହବ।
ହଁ ଦିଦି।
ଆଉ କଣ? ମୋର ହଜବେଣ୍ଡ ଆସିଲେ ତ
ଠିକ୍ ଅଛି।
ତାଙ୍କେ ଫୋନ୍ ଟିକେ ମାଗୁଚନ୍ତି। ଖୁଛି ହାଁ, କନ ରଖିଲି ଆଁ। ହୁଁ।